ହ୍ୟାଲୋ ହଁ କଣ କରୁଛନ୍ତି? ଶୁଭ ସନ୍ଧ୍ୟା ଆପଣଙ୍କୁ ବି କଣ କରୁଛନ୍ତି?
ହଁ ଏମିତି ହିଁ ଘରେ ବସିଥିଲି ଆପଣଙ୍କ କଲ୍ ଆସିଲାରୁ ଦେ ଖିଲି କଲରେ କଥା କଥାହେବା ପାଇଁ ଆଣିଲି ଫୋନଟା ଆଉ।
ଓହୋ ଭଲ କରିଛନ୍ତି ଅ ଆପଣଙ୍କ କ ଥା ଶୁଣିକି ଖୁସି ଲାଗିଲା ଯେ ମୋ ସହିତ କଥା ହେବା ପାଇଁ ଆପଣ ଏମତି ଆସିଲେ। ମାନେ ଆଣିଲେ ତ ଆଉ କଣ ଆଜି ଦିନ ସାରା କରଲେ?
ମୁଁ ଆଜି ଦିନ୍ ମାନେ ସକାଳୁ ଉଠଲି। ତ ଉଠିବା ଟିକେ ଲେଟ୍ ହେଇଗଲା ଆଜି ଆଉ ୟୋଗାା ହେରା କିଛି କରିନି।
ହଁ ହଁ।
ହଁ ଆଉ ତାପରେ ନିଜକୁ ବ୍ର ମାନେ ନିଜେ ସଜବାଜ ହେଲି ଟିକେ। ତାପରେ ପା ଠ କରିବାକୁ ଗଲି ପାଠ ପଢିଲି ଟିକେ ବିରକ୍ତ ଲାଗିଲା ଚାଲି ଆସିଲି ଘରକୁ ଆଉ।
ଓହୋ ହଁ ଠିକ ଅଛି ଏମତି ଥରେ ଥରେ ବିରକ୍ତ ତ ଲାଗେ ପଢା ପଢିରେ ମନ ଲାଗେନି।
ହଁ ଆଛା ଆଛା। ଆପଣ କୁଆଡେ ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା କଣ?
ନାଇଁ ବୁଲାବୁଲି କରିବାକୁ ତ ଯାଇନି ଆପଣ ଯଦି ପଚାରୁଛନ୍ତି ଏବେ? କି ଏମିତି ବୁଲାବୁଲି ଆ ଚ କେମ୍ ଓ ଏମିତି ଜାଗା ଗୁଡାକ ଥାଏ ଯୋଉଠି ବୁଲିବା ପାଇଁ ପ୍ରସିଦ୍ଧ ସେ ଜାଗା ବିଷୟରେ କହୁଛନ୍ତି ନା ଏମେ ନର୍ମାଲି ଏମିତି ପଚାରୁଛନ୍ତି?
ନାଇଁ ନାଇଁ ମୁଁ ଆପଣ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି ମୁଁ ସେ ବିଷୟରେ ପଚାରୁଛି ବାହାରୁ
ମାନେ ଜାଗା ଗୁଡାକ ଆଛା ହଁ ସେମି ରେ ବୁଲିବାକୁ ତ ଯାହିଚି ଯାଇଚି। ଏମିତି ଏବେ ପାଖାପାଖିରେ ମୁଁ
ହଁ ହଁ ହଁ। ହଁ ତାପରେ କୁହନ୍ତୁ।
ବାହାର ବାର
ହାଲୋ।
କୁହନ୍ତୁ କୁହନ୍ତୁ।
ହଁ ମୋ ଭଏସ ଆସିଲା?
ହଁ ଆସିଲା।
ହୁଁ ହଁ ଏବେ ମୋ ପାଖାପାଖିରେ ମୁଁ ପୁରୀ ଯାଇଥିଲି। ଆଉ ପୁରୀରେ ଶ୍ରୀ ଜଗନ୍ନାଥ ମହା ପ୍ରଭୁଙ୍କ ଦର୍ଶନ ସରେଇକି ତାଙ୍କର ଯ ଆନନ୍ଦ ବଜାରରେ ପ୍ରସାଦ ଖାଇକି ପୁଣି ଆମେ ଯାଇଥିଲୁ ନେ-ନୀଳାଦ୍ରିସ୍ ସମୁଦ୍ର ମୁହାଣକୁ ଯୋଉଠିକି ଗୋଟେ ମାହୋଲ ଭଲ ଥିଲା ଗୋଟେ ଶାନ୍ ତି ଥିଲା ପୁରୀ ଜଗନ୍ନାଥ ମନ୍ଦିର ଏଥର ଟିକେ ଅଧିକ ଭିଡ ଥିଲା ଯୋଉଟା ପାଇଁକି ଆମ ଅଧିକ ସମୟ ଟିକେ ପ୍ରତୀକ୍ଷା କରିବାକୁ ପଡ଼ିଲା ମହାପ୍ରଭୁୁ-ଭୁଙ୍କ ଦର୍ଶନ
ଆଚ୍ଛା।
ଆଉ ତାପରେ ଆମେ ଆସିଲୁ ଆମ ସାଙ୍ଗସାଥି ମାନଙ୍କ ସହିତ ଯାଇଥିଲୁ ତ ଟିକେ ଅଧିକ ଫଟୋ ଏଇଗୁଡାକ ବି କାଢିଦେଲୁ।
ହୁଁ।
ଫଟୋ କାଢିବାରେ ହିଁ ଆମର ଦୁଇଘଣ୍ଟା ଏମିତି ବିତିଗଲା।
ହଁ।
ତାପରେ ନୀଳାଦ୍ରି ବିଚ ଉଁ ବିଚ ଯୋଉ ଆମେ ଯାଇଥିଲୁ ସେଠି ବି ଏମିତି ଟି କେ ବୁଲାବୁଲି କରିଲୁ ଦହିବରା ସେ ସମୁ ଦ୍ର ସାଇଡରେ ଯୋଉ ରହିଥାଏ ପାଖରେ। ଦହିବରା ଖା ଓ ଏମିତି ଉମ୍ ମ ଚଣା ମସଲା ଏଗୁଡାକ ଖାଇଲୁ। ଖାଇକି ପୁଣି ଆମେ ବାହାରିଗଲୁ ଶ୍ରୀରାମ ମନ୍ଦିର ଯୋଉ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଗୋଟେ ଅଛି। ପୁରୀ ମନ୍ଦିରରୁ ମାତ୍ର ଚାରି କିଲୋମିଟର ଦୂରରେ। ସେଇଠାକୁ ଯାଇଥିଲୁ ସେ ସମୟରେ ସେ ମନ୍ଦିର ଖୋଲା ନଥିଲା ତ ଆମେ ବାହାରେ ହିଁ ଟିକେ ବୁଲିକି ଆସିଗଲୁ। ତ ଆପଣ ଯାଇଚନ୍ତି କେବେ ସେଇ ମନ୍ଦିରକୁ?
କଣ କହିଲେ ନାଁଟା?
ଜ ଶ୍ରୀରାମ ମନ୍ଦିର ଅଯୋଧ୍ୟା ମାନେ ଅଯୋଧ୍ୟା ଷ୍ଟାଇଲର ହିଁ ବାକି ଅଯୋଧ୍ୟାର ଯେମିତି ଯୋଉ ଶ୍ରୀରାମ ମନ୍ଦିର ହେଇଚି ସେ ସମ୍ପୂର୍ଣ୍ଣ ସେ ଷ୍ଟାଇଲିରେ ହିଁ ଆମର ଏଇଠି ପୁରୀ ମନ୍ଦିର ପାଖରେ ଅଛି। ଜଗନ୍ନାଥ ମନ୍ଦିରରୁ ମାତ୍ର ଚାରି କିିଲୋମିଟର୍ ଦୂରରେ। ଓହୋ ଏବେ ହିଁ ସେଇଟା ଏବେ କି କିଛିଦିନ ହେଲା ହେଇଚି ଆପଣ ଯଦି ଏବେ ନୂଆରେ କେବେ ଯିବେ ବୋଲେ ସେ ଜାଗାକୁ ଯାଆନ୍ତୁ ବୋହୁତ ଭଲ ଜାଗା। ଆମର ସେଦିନ କିଛି କାରଣବଶତ ଆମେ ଆଉ ଦେଖିପାରିଲୁନୁ ମହାପ୍ରଭୁଙ୍କ ଦର୍ଶନ କରିପାରିଲୁନୁ ମାନେ ଶ୍ରୀରାମଙ୍କ ଦର୍ଶନ କରି ପାରଲୁନୁ।
ହୁଁ ହୁଁ ହୁଁ।
ତ ଆସିଗଲୁ ଏମିତି ଆସିକିରି ଆମେ ପୁଣି ଆମର ଥିଲା ବ ପ୍ଲାନ ଅ ୱାଣ୍ଡରେଲା ଦିବା ଯିବାର ତ ସେଇଠିକି ଆମେ ପଳେଇଲୁ।
ଆଚ୍ଛା ଆଚ୍ଛା ତ ସାଙ୍ଗସାଥିରେ ଯାଇକି ବୋହୁତ ମଜାକଲେ ଆପଣ ଆଉ।
ହଁ ଅସ୍ ହଁ ସେଇଟା ହିଁ ଆଉ ମଜାାମସ୍ତି ତ ଅଧିକ ପରିବାରଠୁ ଅଧିକ ସାଙ୍ଗସାଥି ସହିତ ଗଲେ ହେଇଥାଏ ତ ସାଙ୍ଗସାଥି ସହ ଯାଇକି ଏମିତି ଆଉ। ଚାଲିଥିଲା ମଜା ଗୋଟେ ଆଉ।
ଆଚ୍ଛା ଆଚ୍ଛା।
ତ ଆପଣ କଣ କୁଆଡେ ବୁଲିବାକୁ ଯାଇଚନ୍ତି?
କଣ କହିଲି?
ଆପଣ କୁଆଡେ କେବେ ଏବେ ବୁଲାବୁଲି କରିବାକୁ ଯାଇଚନ୍ତି?
ହଁ ମୁଁ ଏବେ ଚିଲିକା ଯାଇଥିଲି ତ ମୋ ସାଙ୍ଗସାଥି ଆପଣ ଯେମିତି ସାଙ୍ଗସାଥି ସହିତ ଯାଇଥିଲେ ମୁଁ ବି ଗୋଟେ ସାଙ୍ଗସାଥି ସହିତ ସବୁ ଚିଲିକା ଯାଇଥିଲି। ମାନେ ଗରୁ ମାନେ ନିଜ ଗୃହରୁ ବାହାରିଲୁ ସବୁ ସାଙ୍ଗ ମୋଳହେଇକି ହଁ ତାପରେ ମାନେ ଯାନବାହାନ ଯାନବାହାନ ଯାହାର ସିଏ ଯାନବାହାନ ଧରିକି ବାହାରିଲୁ ତାପରେ ମାନେ ଯିବାକୁ ତ ଗୋଟେ ଦି ହଁ ନିଜର ଯାନବାହାନ ସହିତ ଜାଉନୁ ଆଉ ଯିବା ପାଇଁ ତ ଆପଣଙ୍କୁ ଗୋଟେ ଦି ଦିନିତିନି ତିନି ଘଣ୍ଟା ପାଖାପାଖି ଲାଗିଯାଏ ଦି ଘଣ୍ଟା ତିନି ଘଣ୍ଟା ଲାଗିଯାଏ।
କଛ ଆପଣଙ୍କ ଜାଗ ରୁ ଚିଲିକା ଯୋଉଡା ଯାହାହଲେ ବି ଟିକେ ପାଖ ରହୁଚି କହିବାକୁ କହିଲେ ଚଳେ। କଣ ପାଇଁନା ଦ ତିନି ଘଣ୍ଟା ର ରାସ୍ ଆଉ ନିଜର ଗାଡିରେ ମାନେ ପାଖ ହିଁ ରହୁଥିବ।
ହୁଁ ହୁଁ।
ହଁ।
ତାପରେ ସେଇଠି ପହଞ୍ଚି ସେଠି ପହଞ୍ଚି ସାରିଲା ପରେ ଆମେ ବି ଦେଖିଲୁ ସରକାର ବି କିଛି ଯୋଜନା କରଚନ୍ତି କିଛି ବୋଟ୍ ରେ ଯିବା ପାଇଁ ଯଦି ଆ ଆପଣ ଚାହୁଚନ୍ତି ଗର୍ମେଣ୍ଟ ବୋ ବୋର୍ଡରେ ଯିବା ପାଇଁ ତ ଯାଇପାରିବେ। ଆଉ କିଛି ଅଛି ଆପଣ ଯଦି ସାଙ୍ଗସାଥି ମେଳ ସହିତ ଯଦି ଆପଣ ପ୍ରାଇଭେଟ୍ ଗୋଟେ କରିକି ଯିବେ କହୁଚନ୍ତି ଯା ମାନେ ଯେମିତି କି ଡଙ୍ଗାରେ ତ ଆପଣ ଯାଇପାରିବେ ଦିଟା ଯ ଆପଣଙ୍କ ପାଖରେ ସୁବିଧା ଅଛି। ତ ସେ ସୁବିଧା ସହିତ ବି ଗୋଟେ ଲାଇଫ ଜ୍ୟାକେଟ୍ ଅଛି ଯେମିତି ଆପଣଙ୍କ କୌଣସି ଅସୁବିଧା ବି ହେଲା ତ ଆପଣ ସେଇ ଜ୍ୟାକେଟ୍ ବି ୟୁଜ୍ ଆପଣ ଜ୍ୟାକେଟ୍ ୟୁଜ୍ କରିବା ପାଇଁ ବାଧ୍ୟ ବାଧ୍ୟ ସରକାର କହିଛନ୍ତି ତ ଆପଣ ସେଟା ୟୁଜ୍ କରିବାକୁ ଆପଣ ଯେମିତି ବି ସେଟା ୟୁଜ୍ କରିବେ ତ ତାପରେ ସେ ଡଙ୍ଗା ଭାଇଙ୍କ ସହିତ କଥାବାର୍ତ୍ତା ହେଇକି ଆମେ ବ୍ୟବସ୍ଥା କଲୁ କିଛି ମାନେ ସେ ଡଙ୍ଗା ମାନେ ଯେତେବେଳେ ଷ୍ଟାର୍ଟ ହିଁ ହେଲା ଆରମ୍ଭରୁ ଆଉ ଶେଷ ପର୍ଯ୍ୟନ୍ତ ଆମକୁ ଦେଢ ଘଣ୍ଟା ଦି ଘଣ୍ଟା ସମୟ ଲାଗି ହେଲା ଆଉ କିଛି ସହିତ ଫଟୋ ଉଠେଇବା ତାପରେ ସାଙ୍ଗ ସହିତ କଥାବାର୍ତା ହେଇକି ତାପରେ ଏଇ ଉଁ ଖା ଯୋଉ ପକ୍ଷୀ ମାନେ ସେଇ ଅଛନ୍ତି ଆପଣ ତ ଜାଣିଚନ୍ତି ପ କ୍ଷୀ ବୋହୁତ ସେଠି ଅଛନ୍ତି ଲକ୍ଷ ଲକ୍ଷ ପ
ହଁ ହଁ ସେଇଟାକୁ ସେଇଟାକୁ ଆମର କୁହାଯାଏ ଚିଲିକାକୁ କୁ ଆମର ପକ୍ଷୀ ଅଭୟାରଣ୍ୟ ବ୍ୟ କୁହାଯାଏ ଶୁଣିଥିଲି ଶୁଣିଥିଲି ନାଇଁ ଆମ ବହିରେ ପଢିଚି ହଁ।
ବ ହଁ। ତ ସେ ପକ୍ଷୀ ମାନେ ବି ଆପଣ ଯଦି ଖାଦ୍ୟ କୌଣସି ଦେଇପାରିବେ ତ ପକ୍ଷୀ ମାନେ ଆପଣଙ୍କ ସାଇଟ୍ ରେ ସାଇଟ୍ ରେ ଏମିତି ରହିବେ। ହେଲା ଆପଣ ଆପଣ ପାଖାପାଖି ପାଖାପାଖି ହେବେ ଆପଣ ଯଦି ଖାଦ୍ୟ ଦେବେ ସେ ପକ୍ଷୀଙ୍କୁ ତ ସେମିତି ହେଇକି ଆମେ ଭଗବାନ ବା ଖ କୁ ଦର୍ଶନ କରିବାକୁ ଗଲୁ ତ କିଛି ଦର୍ଶନ ପାଇଁ ଆମେ ମାନେ ଯେମିତିକି ନଡିଆ, କଦଳୀ ମାଙ୍କର ଚୁଡ଼ି ଆଉ ମା ପାଇଁ ଚୁନ୍- ଚୁନି ନେଲୁ। ତାପରେ ଭୋଗ ଗଲୁ ତାପରେ ଭଗ ଭୋ -ଭୋଗ ଭଗ ମାନେ ମାଙ୍କୁ ଦେଖିଲା ପରେ ଶାନ୍ତି ହେଲା ଶାନ୍ତି ଲାଗିଲା। ତାପରେ ସେ ସବୁ ସରିଲା ପରେ ଆମେ ଗୋଟେ ଶିବ ମନ୍ଦିର ଥିଲା ସେଠି। ହଁ ଭ- ମହାଦେବଙ୍କ ଦର୍ଶନ କଲୁ ତାପରେ କିଛି ଫଟୋ ଫଟ କାଲୁ ଅଂ ସାଙ୍ଗସାଥି ସହିତ ମିଶି ମିଶିକି କଥାବାର୍ତ୍ତା ବି ହେଲୁ ତାପରେ ଦେଖିଲୁ କିଛି ଖାଇବା ବି ବ୍ୟବସ୍ଥା ଥିଲା ଆପଣ ଯଦି ଆଁ - ଯଦି ଆମିଷ ଖାଆନ୍ତି ତ ସେଇଠି ବ୍ୟବସ୍ଥା ଅଛି ଯେ ଆପଣ ଖାଇପାରିବେ ଆମିଷ।
ହଁ -ହଁ।
ଆଉ ସେଠି ଆମିଷରେ କିଛି ମାନେ ଆପଣ ଯେମିତି ଚିକେନ ଖାଇପାରିବେନି ସେଠି ତ ମଟନ ବି ଖାଇ ପାରିବେନି ମାଛ ନହଲେ ତ ଚୁଙ୍ଗୁଡ଼ି ହିଁ ଖାଇପାରିବେ ମା ଛ ଚୁଙ୍ଗୁଡ଼ି ଏ ସବୁ ଆମିଷରେ କରାଯାଏ।
ଅ ହେଲେ ମାତାଙ୍କ ପ୍ରସାଦ ରେ ଆମିଷ ହୋଇଥାଏ।
ହୁଁ ଆପଣ ଚାହିଁଲେ ସେ ପ୍ରସାଦ ବି ଆପଣ ନେଇପାରିବେ।
ହଁ -ହଁ ତ ଆପଣଙ୍କୁ ମୋର ଗୋଟେ କସେ ପ୍ରଶ୍ନ ଥିଲା ଯଦି ଆପ- ଆପଣ ଏବେ ସ୍ ସେ ମନ୍ଦିର କୁ ଯୋଉ ଯାଇଥିଲେ ଯୋଉଠି ମାଙ୍କର ଚିଲିକାରେ ସେ ମାଙ୍କର ନାମ କଣ ଥିଲା? ନାଇଁ ମାନେ ଯୋଉ ଚିଲିକାରେ ଯୋଉ କାଳି ଯାଇ କୁହନ୍ତି ସେ ଦେବୀଙ୍କୁୁ କୁହେନା। କୁହନ୍ତି।
ହଁ କାଳି ଯାଇ ହିଁ କୁହନ୍ତି ମୁଁ ଅନ୍ୟ କିଛି ନା ଜାଣିନି।
ହଁ ସେ ମାନେ ତାଙ୍କ ପଛରେ ଗୋଟେ କାହାଣୀ ଅଛି ଆପଣ ଜାଣିଚନ୍ତି କି?
ହଁ ମୁଁ ଅଧା ଶୁଣିୁଚି ଆପଣ ପୁରା ଜାଣିଛନ୍ତି କି?
ନାଇଁ ପୁରା ତ ଜାଣିନି ମୁଁ ବି ଅଧା ଜାଣିଚି ମୁଁ ଖାଲି ଏତିକ ଜାଣିଛି ଯେ ଗୋଟେ ଛୋଟ ଝିଅ ଥିଲା ଯାହାର ନା ଥିଲା ଯାଇ ସେ ବହୁତ ଭଲ ଥିଲା ଆଉ ତାର ଯେତେବେଳେ ବୟସ ହୋଇଥିଲା ସେ ଗୋଟେ ଏମିତି ସମୁଦ୍ର ପାର କରିକିରି ଯିବାକୁ ତା ବାପା ବାପା ଆଉ ସେ ବାହାରେ ଥିଲେ ଗୋଟେ ନୌକାରେ ସେ ନୌ ପ୍ରକାରେ ଯିବା ଅଧା ମ ମଧ୍ୟରେ ସମୁଦ୍ର ଯୋଉ ମଝିରେ। ଯୋଉରାକ ଅଧିକ। ତ ଅଧିକ ପବନ ଅନ୍ଧାର ହେଇକି ପବନ ହେଇକି ସେ ନୌକା କଣ ହେଲା ବ ବୁଡିଗଲା। ଆଉ ଯୋଉଟାରେ ସେ ବାପା ଆଉ ନାଉରିଆ ତ ବଞ୍ଚିଗଲେ। ହେଲେ ଝିଅର ଆଉ କିଛି ଖବର ମିଳିଲାନି ଆଉ ସେ ଝିଅ ବହୁତ ଭଲ ଥିବାରୁ ତାଙ୍କେ ଗୋଟେ ଦେବୀରେ ପରିଣତ ତ ହେଇଗଲେ ବୋଲି ସେ ସେଠାକାର ଲୋକର କଥନୀୟ ଏଇଟା।
ଆଛା ଆଛା।
ତ ସେଇଠୁ ହିଁ ତାଙ୍କେ କଳା ଅନ୍ଧକାର ହେଇକି ତାଙ୍କେ ବୁଡି ଯାଇଥିଲେ ନା। ଆଉ ତାଙ୍କ ନାଁ ଯାଇଥିଲା ସେଥିପାଇଁ ବୋଲି ତାଙ୍କ ନା ମା କାଳି ଯାଇ ହେଇ ହେଇଗଲା।
ଆଛା ସେବଠୁ ବୋଧେ ପୂଜା ପାଆନ୍ତି ସେ।
ହଁ ହଁ ସେଇଟା ହିଁ ମୁଁ ବି ସେଇଟା ହିଁ ଶୁଣିଥିଲି।
ହଁ ମୁଁ ବି ଏତି ହିଁ ଜାଣିଛି ଏତି ହିଁ ସବୁ ହେଇଚି ବୋଲି କିଛି ଆ ବିଷୟରେ ବିଷୟରେ ଦେଖିବା ଯଦି ପଢିଲେ ହିଁ ଜଣା ପଡିବ ଯେ ଆହୁରି କଣ କଣ ହେଇଚି।
ହଁ ଅଧିକ ହଁ ଅଧିକ ତ କିଛି ଆଉ ଜାଣିନି। ଏଥି ହାଇଁ ମୁଁ ବି ଜାଣିଥିଲି। ତ କାଳିଜାଇ ର ଆପଣଙ୍କର ଯାତ୍ରା ବ -ବହୁତ ଭଲ ରହିଥିବ ବୋଲି ଭାବୁଚି।
ହଁ ବହୁତ ଭଲ ଥିଲା ତାପରେ ସେ ସବୁ ସମୟ କାଟିଲା ପରେ ମୁଁ ବି କେ ସି ସାଙ୍ଗ କୁ କହିଲି ଯେ ଏମିତି ଯାଆନ୍ତୁ ଭଲ ଅଛି ଦର୍ଶନ ପାଇଁ କିଛି ଲୋକ ପାଣିକୁ ଦେଖିକି ଡରିକି ଯାଆନ୍ତିନି ନା।
ହଁ ହଁ ଯ ଯୋଉଟା କି ଯୋଉ ନୌକାରେ ଅଧଘଣ୍ଟା ନା କେତେ ଲାଗେ ସେତିକି ସମୟରେ ସେ ମତେ ତାଙ୍କେ ଟିକେ ଡର
ଧୈର୍ଯ୍ୟ ଧରି ପାରନ୍ତିନି ହଁ ଲୋକ କେତେ ଜଣ ଧୈର୍ଯ୍ୟ ବି ଧରନ୍ତିନି ମୁଁ ମା ବି ଯେତେବେଳେ ଆମେ ମତେ ଭଲ ଲାଗିଲେ କିଛି ଫାଷ୍ଟ ଫାଷ୍ଟ ସମୟ ଟା ଭୟ ଲାଗୁଥିଲା ତାପରେ ତାପରେ ଯେତେବେଳେ ମାଙ୍କ ଦର୍ଶନ ହେଲା କି ଛି ଆଉ ଲାଗିଲାନି ଗୋଟେ ଥର ମାଙ୍କ ନାଁ ନେଇକି ବସିଲାରୁ ଆଉ କିଛି ବି ଲାଗିଲାନି ହଁ
ଙ୍କ ମାଆଙ୍କ ଉପରେ ପୁରା ଭରସା ଥିଲା
ହୁଁ ହୁଁ ହୁଁ
ଆଉ ପାଣିକୁ ଦେଖିଲେ କିଛି ଏମିତି ଡର ଲାଗିଲାନି?
ପ୍ରଥମେ ପ୍ରଥମେ ଡର ଲାଗିଲା ତାପରେ ଯେତେବେଳେ ଆମେ ଖେଳିଲୁ ସେ ଯୋଉଛ ମାନେ ଯେତେବେଳେ କ୍ଷୀର ଏମିତି ମାନେ ଖାଦ୍ୟ ଦେଲୁ ତୁ ସେଇ ଉ ସେ ମାନେ ଜଣା ହିଁ ପଲାନି ଆମେ କେତେ ଦୂରୁ କେତେ ସମୟରେ ଆମେ ପହଞ୍ଚି ଗଲୁ ମାନେ ଏମିତି ଲାଗିଲା ସାଙ୍ଗ ସାଙ୍ଗେ ପହଞ୍ଚି ଗଲୁ
ହଁ ହଁ ହଉ
ହୁଁ କିଛି ଲୋକ ବି ଡରନ୍ତି ଯିବା ପାଇଁ ତ ମୁଁ କହୁଛି ଏଇଟା ସବୁ କିଛି ନୁହଁ ନିଜର ଭ୍ରମ ତ ଯିଏ ବି ଚାହିଁବେ ମାଙ୍କର ନାଁ ନେଇକି ଯାଇପାରିବେ।
ହଁ ସେଇଟା ହିଁ ତ ଆପଣଙ୍କର ଯାତ୍ରା ବହୁତ ଭଲ ଥିଲା ତାହେଲେ
ହଁ ଭଲ ଥିଲା ବହୁତ ଭଲ ଥିଲା।
ଖା ଆପଣ କହୁଥିଲେ କି ଖାଇବା ଟା ନିରାମିଷ କ ଆମିଷ କରିଥାନ୍ତି ତ ନିରାମିଷ ଲୋକଙ୍କ ପାଇଁ ସେଠାରେ ପ୍ରସାଦ କିଛି ମିଳେନି?
ଯଦି ଆପଣ ପ୍ରସାଦ ନ ଖାଆନ୍ତି ତ ଆପଣ ଯଦି ନିରାମିଷ ମନ ଯଦି ଭେଦ ହଉଛି ତ ଆପଣ ଚାହିଁ